ହ୍ୟାଲୋ।
ହ୍ୟାଲୋ ହୁଁ।
ହୁଁ।
କଣ କରୁଥିଲୁ ଏଇ ବସିଥିଲି ଆଉ।
ଉଁ।
ବସିଥିଲି।
ଲୁ।
ତୁ।
ଆଉ।
ତୁ କଣ କରୁଥିଲୁ? ମୁଁ ଖାଇକି ଆଇଥିଲି ପିଠା।
ଚି ଆଉ ମୁଁ ଏଇ ଭାତ ଖାଇ କି ପଖାଳ ଆଉ ମାଛ ଭଜା ଖାଇଛି।
ତୋ ଝିଅ?
ଆଉ ତୋ ପୁଅ?
ପୁଅ ଘରେ ଅଛି।
ବଡ ବୋଉ ଘର ଆଡେ ଉହୁଁ ଆଉ। ଖେଳୁଛି।
ଯିବୁ କୋଉଦିନ?
ଯିବି କାଲି ଆଉ ରବିବାରେ କି ବୁଧବାର ଯିବା ଆଉ। ତୁ ଆଜି ଯିବୁ?
ମୁଁ ଆସିସାରିଲିଣି ଆଜି ଆସିଲି। ହଁ।
ତୋର
ମୁଁ ଆଇଲି ସାଢ଼େ ନଅଟା।
ଆ ସକାଳୁଟାରୁ ପଳେଇଲୁ। ଆଲୋ ଏଇ ସକାଳୁ
ଆଉ ମାନୁ ଦେଇ?
କଣ କରୁଛୁ?
ଏ ବସିଛି ଆଉ।
ହଁ।
ଆଉ ଦେଇ କଣ କରୁଛି?
ଦେଇ ଏଟା ବୁଲୁଛି। କଣ କରୁଚି ଗାଧେଇକି ଆଇଲା ଖାଇ ବଇଚି ନା କଣ।
ତା ଆଗୁଆ ଖାଇଦେଇଛୁ।
ହଁ ହଁ ଭାଉଜ ମୁଁ ଖାଇଲୁ। ଆଉଁ।
ଘରେ ସବୁ ଅଛନ୍ତି ଆଉ କାମ।
ଉଁହୁଁ ତୁ କାମ କରୁଛୁ ନା କଣ?
ହୁଁ। କାମ ଚାଲୁଛି।
ଓ ହୋ।
ମିନୁଟ କଣ କରଚ୍ଚ କଥା?
ତ ଏକା ପଳେଇଲୁ। ହୁଁ ହୁଁ।
ବବୁ ଆଣିଥିଲା।
ହୁଁ ହୁଁ। ଆଉ। ଆଉ କଣ କହ?
ଆଉ କଣ କହ?
ଆଉ କେତେବେଳେ ଖାଇବୁ ପୁଣି?
ଏ ଖରାବେଳ ତ
ହୁଁ ହୁଁ ଭାଇ ନାହାନ୍ତି।
ହଁ ଅଛନ୍ତି।
କହିବାର ଯିବା ଆଉ।
ଟିକିଟା କହୁଥିଲା ତ ଯାଇଥାନ୍ତା ବାହାରେ ସେ ଯିବନି ପଛରେ ଯିବ।
ଟିକି
ହୁଁ।
ହୁଁ।
ଏ ରବିବାର ଦେଢୁଶୁର ଅଛନ୍ତି ଯିବନି ବୁଧବାର ଯିବ।
ହୁଁ ହଉ ଦୋଳି ଖେଳୁଛ ଆଉ।
ସେଇଟା ଖୋଲା
ଦୋଳି ନା
ଏଇରା ଖୋଲିକି ସାଇଜ କରିକି ନ ରଖିଦେଲେ ଏଇରା ପଡ଼ିଥିବ ସେଇନ୍ତି।
ହୁଁ ହଁ
ଝିଅ ଜଗଲା ହଉଛି କାନ୍ଦୁଛି।
ଚଗଲା ଗଲା ଆଉ।
ଆଉ ଟିକ କଲା ତୋତେ ଫୋନ କରିବା ପାଇଁ ମୁଁ କହିଲେ ହଉ ସେ କରିଦେଇଛି ବୋଧେ ଆଉ ଲଗେଇଦେବା ଆଉ।
ନା ସେ କରିନାହିଁ। କନି କରିଲ କାଇହିଁ କରିନି ଆଉ କରିବ ଆଉ
ନେଟୱାର୍କ ରହିଲେ ସିନା କିଏ କଥା ହେବ?
ହୁଁ ମୁ ତିନିଟା ବଜାର ପଳେଇଛନ୍ତି ସକାଳ। ଟେଷ୍ଟ ହରକତ ପଳେଇଛନ୍ତି ସକାଳୁ ନା ହୁଁ।
ହେବ ସକାଳୁ।
ହୁଁ। ହଁ।
କଣ କରୁଛି ଦେଖିବା?
ଆଉ କଣ ଖବର?
ଖବର ଆଉ ଭଲ ପ୍ରଚଲ ତ ଶାଶୁରୁ।
ଶବୁନି।
ଶାଶୁରୁ ଫୋନ୍ କରିଥିଲୁ।
ଆଁ। ଶ ବାପ ଘରକୁ ଏଇ ଶାଶୁ ଘରକୁ ଯ ଯାଉଛନ୍ତି।
କିଏ? କିଏ ଯାଉଛନ୍ତି? ଓହୋ।
ଇଏ।
ହୁଁ।
ଥାଉ।
କେତେଟା କଥା ହେଇସାରିଲୁଣି?
ଏଇ ତ ଫାଷ୍ଟ।
ସେଇା ମୁ କହିଲ ଓପନିଂ ଟିକେ କରିଦବା।
ହଁ।
ସନ୍ଧ୍ୟାବେଳକୁ ଗୋଟେ କରିଦବୁ କଥା ହବା। ଓ ହଉ କଣ ଭାଉଜ କଣ କରୁଛି?
ଭାଉଛ ଇଏ ମୁଁ ଖାଉଥିଲି ସାଙ୍ଗ ହେଇ କଣ ଆଜି ରୋଷେଇ?
ମୁଁ ମାଛ କରୁଛନ୍ତି ନା କଣ। ଆଉ କଣ କହ?
ମୁ କହିଲି ତୁ କରନୁ।
ହମ୍ କଣ କହିଲୁ?
ତୁ କରିନୁ କି ତୁ କରିନୁ କି?
ନା।
ଓ ହୋ।
ଆସିକି ତ ଆଇଲି ଆଉ।
ହୁଁ ହୁଁ ଆସିକି ପଳେଇଛୁ?
ହଁ।
ନା ହା ଓହୋ।
ପକେଇ ଆଈଛି ପାଣ୍ଡେ କୋଉଦିନ ଯିବ ରବାରେ?
ହଁ ସେ ରବାରେ ଯିବା। ହଁ। ଦୋଳି ଦିଟାଙ୍କ ଟଙ୍ଗା ହେଇଛି କଣ ତାର କିଛି ଛୁଆ ଛୁଇ କଲେନି ତା ଯାହା କରନ୍ତୁ।
ଆ ଗିଫ୍ଟ ଗୁରା ଦେବେ ବୋଲି କହିଲେ ଗିଫ୍ଟ ଗୁରା ଦେଲେଣି ଦୋଳିଗୁରା ଖୋଲିଲେଣି ଏରା ଥାଉ। ଆର ଯୋଉଦିନ ସୁବିଧା ହେବ ତାର କରିବେ ଆଉ ଛୁଆ ତ ଯେ ଯୁଆଡେ ପଳେଇଲା ପରେ ଆଉ କଣ କରିବ।
ହୁଁ। ହୁଁ। ହୁଁ ଆଉ
ଝିଅ ଗାଧୋଇ ଖାଇନି ନା କଣ?
ହୁଁ?
ତୁ ଝିଅକୁ ଗାଦେଇ ଖୁଏଇ ଦେଇନୁ?
ହଁ ମୁଁ ଝିଅ ଗାଧେଇକି ପଖାଳ ଖାଇଛି ମାଛ ଭଜା ପଖାଳ ତାକୁ ଖୁଆଇ ଥିଲି ତାପରେ ମୁଁ ଖାଇଲି। ଆଜ୍ଞା ଚାଲଛି ଆଉ।
ତ ବହୋ?
ବହୋ କଣ ଗୋଟେ କରୁଥିବ ଆଉ ସେ ପୁଅ କୁ ଧରିଚି କି କଣ। ଏମିତି ଚାଲିଛି ଆଉ। ଆଉ ତୁମ ବବୋର ବାହାଘର ଏବର୍ଷ କରିବ?
ହୁଁ କରିବୁ ଯେ ଖୋଜାଖୋଜି କରୁଛୁ ଭଲ ଝିଅଟେ ମିଳିଲେ ସିନା କରୁ
ହଁ।
କାଲି ଆସିଥିଲୁ ଟିକେ ଘର ଆଡ଼େ ବୁଲି ଯାଇତାନ୍ତା ଆ ସମୟ ହେଲା କେତେଵେଳୁ।
ଉଁ ଉଁ। କଣ କହିଲୁ?
ଆସିଥିଲୁ ଘର ଆଡ଼େ ବୁଲିକି ଯାଇଥାନ୍ତୁ ତ ସମୟ କେତେବେଳେ ହେଲା।
ସେଇଆ ଯାଇହେଲାନି ଆଉ। ଦ୍ୟାମ ପୁରା ଚେଞ୍ଜ ହେଇଯାଇଛି। ଆଉ ତମେ ସେଠୁ ବସିି ଖାଉଥିଲ ମୁଁ ପଳେଇଲି ବା ମୋ ଝିଅ ହଁ।
ନା ମୁଁ କହିଲି ଆଉ କଥା ହେଉଥିଲା ତ କେତେବେଳେ ପଳେଇଲା।
ତୁ ଖାଉଥିଲୁ ମୁଁ ପଳେଇଆଇଲି। ହଁ।
ମୋତେ ଟିକି କହିଲା ତୁ ହେତେବେଳୁ ହେଲା ଖାଉଚୁ ମୁଁ କହିଲି ନାଇଁ ଡୋନା ସାଙ୍ଗରେ କଥା ହୋଉଥିଲି।
ହଁ। ମତେ ଟିକି କରିବ କି କଲ।
ଏ ନେଟୱାର୍କ ପାଉନି ମ ସେ ମୋତେ କହିଲା ତୁ ଲଗା କଥା ହ।
ହଁ ହଁ।
ଲାଗୁନି ନେଟୱାର୍କ ପାଉନି।
ହୁଁ।
ଆଉ।
ଆଉ।
ପଖାଳ ଖାଇଚୁ ନା କଣ।
ପଖାଳ ମାଛ ଭଜା ମାଛ ଛେଚା ଆଳୁଦଳା।
ବାପ ଆଜି ଏତେ ଆଇଟମ୍ ହେଇଯାଇଚି ଆଉ।
ହୁଁ।
ବାପ ଘର ମନ ଖୋଲିକି ଖା।
ସୁପି ଆଇଚି।
ତମ ଘରକୁ। କଣ କାମ ଥିବ ବୋଲି ଆଉଥୁବ।
ହୁଁ ଏଇ ଏଇ ଇ ଏ ରେ ତ ଆଉ।
ତାଠୁ କଣ ବୁଝିବା କଥା ବୁଝିଦବୁ।
ହଁ କାରଣ ମୁଁ କିଛି ଜାଣିନି ନା। ହୁଁ ଦୋଳି କତିକି ଆଇଚନ୍ତି।
ଜ୍ୟୋତିକାଜ।
ଦସୁ ସୋପିର ଥିଲିତାଲେ କି ସୋପିର ଲୋଷିର।
ଆଛା କଣ କାମ ଯୋଗୁ ଆଇଥିବେ।
ହୁଁ ଉଁ। ଏୟା ହେଲା କଥା ଆଉ। ହଁ ର ର ମୁଁ ବଡ ବୋଉ ଘର ଡାକିଚନ୍ତି ଯିବୁ ଖାଇବୁ ଆଉ। ଉଁ। ହଁ କଣ ଏଇରା। ଥା ଆଉ କଣ। ଖାଲି ଖାଇବା ପିଇବା ବୁଲିବା ଆଉ କଣ କରିବା ବାପ ଘରେ।
ସେଇଆ ନୁହଁ ଆଉ କଣ।
ଶାଶୁ ଘରକୁ ଗଲେ କାମ ନା ଆଉ ଏଠି କି କାମ। ହୁଁ।
କାଲି କଣ କରୁଚି ଦେଖିଆ। ଆରେ କୁଆଡ଼େ ଗଲେ ଦିଟା ଙ୍କ ଆସୁଥିଲେ।
ହଉ ହଉ ରହୁଚି।
ରହ।
ଆ ଗମ
ରଖିବୁ ତ ଏତେ ବ୍ୟସ୍ତ ହେଉଚୁ ଏତେ ବ୍ୟସ୍ତ। କଣ କରିବୁ ନା କଣ ଏତେ ଛାନିଆ ହୋଉଚୁ। କଣ କାମ ଅଛି କାମ କରିବୁ ନା କଣ ଏତେ ଛାନିଆ ହଉଚୁ।
ହୁଁ। ହୋଉ ରହୁଚି ଆଁ। ହ୍ୟାଲୋ।
ହୋଉ ର ହୁଁ ଖାଲି ବ୍ୟସ୍ତ ହେଉଚୁ କଣ କାମ ଅଛି ନା କଣ।
ହଁ ହଁ କାମ ଅଛି ରଖ।
ହଁ।
ହଁ। ଦଶ ଦଶ ମିନିଟ୍ ଚଉତିରିଶ ସେକଣ୍ଡ ହେଲା ହଉ ଯା
ହଁ।
କା ଦେ
ହଉ।
କାଟେ।
ହାଁ।
କାଟୁନୁ ତୋ ଆଡ଼ୁ
ଶୁଭାଯାଉନି
ର ରଖ ର
ହଉ ହଉ।